ହାଲୋ।
ହୁଁ।
କଣ କରୁଚୁ?
ବସିଚି ଛାତ ଉପରେ ଆସିକି।
ଉଁ ହୋ ରୋଷେଇ ହେଲା ଡାଲି ହେଲା କି ନାଇଁ?
ନାଇଁ ପାଣି ସୁଖି ଯାଇଥିଲା ପାଣି ଟିକେ ପକେଇଲି ଆଉ ଆଇଲି।
ହୋଉ ରାନୀ କଣ କରୁଥିଲା?
ମେହେନ୍ଦୀ ଲଗୋଉଚି କିନ୍ତୁ ବଢିଆସେ ମେହେନ୍ଦୀ ଲଗୋଉଚି ଜାଣିଚତ।
କିଏ ରାନୀ?
ହଁ ଦେଖି ଦେଖି ଲଗୋଉଚି କିନ୍ତୁ ବଢିଆ ପୁରା ହେଇ ସିଏ
ଏବେ ତ କିଛି ପର୍ବ ନାହିଁ ନହେଲେ ଲଗେଇକି କରିଥାନ୍ତି।
ହା
ଏବେ ତ କିଛି ପର୍ବ ନାହିଁ।
ଗଣେଶ ପୂଜା ହେବନି କି ଅଗଷ୍ଟରେ। ହାଲୋ ଆମର ସେଠି ଏକ୍ସଜାମ କେବେ ହବ?
ହଁ କୁହା ନୋଟିସ ରେ ଅଛି ସେପ୍ଟେମ୍ବର ବୋଲି କିନ୍ତୁ ସବୁଥିରେ ଆନାଉଁସ ହୋଉଚି ଜୁଲାଇ ଲାଷ୍ଟ ବୋଲି।
ଉୁଁ ହୁଁ ମୁଁ ସେତେବେଳେ ଗୋଟେ ଅଧା କଥା କହିଥିଲି ନାଇଗା।
କଣ ଗୋଟେ ଅଧା କହିଥିଲି।
ଅଧା କଥା କହିଥିଲ ମୁଁ ରଖୁଚି ଫୋନ କରିବି କହିଲି।
କୋଉ କଥା?
ଉଁ କଥା
ହଁ।
କାମ ବିଷୟରେ ଟିଉସନ ବିଷୟରେ।
ହଁ ସେ ପାରବି ନାଇଁ ସେ କାମ ବୋଲି ସିଏ କଣକି ସେ ଆମ ମୋ ଜୀବନେ ହବ ଯେମିତି ବି ଦୁଇଶହ ଟା ହବା ଦରକାର ସେ ଯେତେ ସେଟା କେତେ ଦଶ ଚାରିଟାରୁ ରା ଚି ଦଶଟା ହବ କି ନାଇଁ।
ହୁଁ।
ସେ ଯେତେବେଳେ ଯାଉଚି ଯାଉ। ଦିନ ବଡ କଲେ ଚଳ ହଁ। ମଇଦା ଖାଲି ଦୁଇ କିଲୋ ଚଟକିଲା ଆଳୁରେ
ହଁ ମ ହଉ ଆଉ ଏବେ
ସେଗୁରାକ୍ ଟାଇମିଙ୍ଗ ନାଇଁ ଚଳିବ ଗୋଟେ ତାପରେ ସେଟା ଗୋଟେ ଜୁଡ୍ ଚପ୍ ପଲୁକୁ ଆମେ ଗୋଟେ ସକାଳ ନଅରୁ ରା ତିନ ନୋ କଣ୍ଟିନୁ ଖଟିବ ତିନି ହଜାର।
କାହିଁକି ନା ଅଟ୍ ଟା ଟିକେ କଣ ତମେ ଅଧଘଣ୍ଟା ପରିଶ୍ରମ କର ଗୋଟେ କିଲୋ ଅଟା ଆଉ ଗୋଟେ କି ଆଉ ଆଉ ମଇଦା କର ଅଧଘଣ୍ଟା ଅଧେ ତାପରେ ଟିକେ ସେବ ବନେଇବ ସରଲେ ଆସିବ। ଆଉ ଚାରି ହଜାର ସେଟା ଦେବେ ହୁଁ। ହେଇଯିବ ସେଇଟା।
ହୁଁ।
ତାପରେ ଗୋଟେ କାମ୍ ଗୋଟ୍ ଗୋଟେ କାମକୁ ସବୁ ଦିନେ ଉଁ କଲେ କଣ କହ?
ହଁ। ଏଠି ବୁଧ ଘରେ ବାହୁ ବୁଜିି ଅଛି। ହ୍ୟାଲୋ।
ହୁଁ।
ଏଠି ବୁଧୁବାରେ ପୂଜି ଅଛି ସଜଉଛନ୍ତି ଯୋଉ
ବୁଧୁବାରେ କି ପୂଜା?
ପୂଜା ନା ଭୋଜି ଅଛି ଏଠି?
ଓହୋ ମୁଁ ଭାବୁଚି କି କଣ ପାଇଁ ମାନେ ଏତେ ସଜଉଚ ଯେ
ଭାହାଘର ନା କଣ ହଉଚି କାହାର? ନା ମଣ୍ଡୁ ପୁଅର କେ ଜାଣେ ରାନୀ ତ କହୁଥିଲା।
ମଣ୍ଡପ ଭିତରେ ତ ରଖୁଚନ୍ତି କେତେ ଜଣ।
ରାନୀ ତ କହିଲା ସେ ଆଣ୍ଟି କହୁଥିଲେ ବୁଧୁବାରେ ଭୋଜି ବୋଲି।
ଉଁ ହୁଁ।
ହୁଁ। ହଁ ଯଦି ସେ ଟିଉସନ କଥା କହୁଥିଲେ ନେଏଁ। ହଁ ସେ ହଁ ତାଙ୍କେ ଗୋଡେ ଖଟୋଉଚନ୍ତି ପର୍ ଚାରି ପାଞ୍ଚଟା କ୍ଲାସ୍ ଥି, ହଁ ତାପରେ ଦେଖେ। ଯଦି। ଟେନ୍ଥ କ୍ଲାସ ରେ ସାତ ହଜାର ପାଁଶହ ହଉଚି ଖାଲି ଓଡିଆ ମିଡିୟମ, ଇଂଲିଶ ମିଡିୟମରେ ଜଣେ କି ଦି ଜଣ ଣ ଅଛତି ଟେନ୍ଥର ହେଲା, ଯଦି ଏମାନେ କଉଠୁ ନଉଚି ପନ୍ଦରଶହ ତାଙ୍କଠୁ ଯାହାବି ଗୋଟେ ଅଠରଶହ କି ଦୁଇ ହଜାର ନଉଥିବ କି ନାହିଁ। ଧରେ ସେମାନଙ୍କର ସବୁ ହେଇକି ଗୁଟେ ହେଲୋ ଦଶ ହଜାର ଟେନ୍ଥ ପିଲାଙ୍କର ନ ପୁଣି ଅଲଗା ଇଂଲିଶ ମିଡିମ ପିଲାଙ୍କଠୁ ଫୁଲ ଚାର୍ଜ କରୁଚେ। ପୁଣି ଅ ଇଂଲିଶ ମିଡିୟମ ନାଇନ୍ଥର ଅଛତି ଚାରି ପାଞ୍ଚ ଜଣ। ହେଲା ଫିର ଏଇଥ୍ ର ଅଛନ୍ତି ସେଭେନ୍ଥ ର ବି ଯାହାର ପାଞ୍ଚ ଜଣ ଲ ଅଛନ୍ତି। ପ୍ଲସ୍ ଟୁ ପିଲା ଅଛନ୍ତି। ପୁଣି ଓଡ଼ିଆ ମିଡ଼ିୟମ୍ ସେଭେନ୍ଥ ଅଛନ୍ତି। ପୁଣି ଇଂଲିଶ ମିଡିୟମ ବି ସେଭେନ୍ଥ ଅଛନ୍ତି, ତାପରେ ଉମ୍ ଆପଣ ଫୋର୍ଥ କ୍ଲାସ ର ଅଛନ୍ତି। ଫିଫ୍ଥ କ୍ଲାସରେ ଇଂଲିଶ ମିଡିଅମ୍ ଓଡିଆ ମିଡିଅମ୍ ସବୁ ଅଛନ୍ତି, ହେତକି ରୁ ମାତ୍ର କୋଡିଏ ହଜାର ହଉଥିବ।
ହେତିକି ଗୁଟେ ହବ କି କୁଆଡୁ?
ଫୋନ କରିଥିଲେ କୋଚିଂ ର ତାଙ୍କେ, ତାଙ୍କକୁ କହିଚନ୍ତି ପୁଣି କଲ୍ କରକି ହେମିତି। ଯେ କୋଡିଏ ହଜାର ହଉଚି। ସାତ ହଜାର ଘର ଭଡାରେ ଯାଉଚି। ବାକି ତକ ତମକୁ ଦଉଚି। କେମିତି ହେଇକି ବଳୁଛି ମୋ ପାଖରେ ପାଶହ, ସେଟା ପୁଣି ମୋ ସ୍ତ୍ରୀ ପୁଣି ପଢ଼େଇ ଆସୁଛି। ମୋ ସ୍ତ୍ରୀ କହୁଛି ମତେ କିଛି ଦବନି, ବୋଲି କହିବାରୁ ତାକୁ ଦେଇ ଦଉଛି ପାଶହ ଟଙ୍କା ମୋ ପାଖରେ ଆଉ କିଛି ରହୁନି। କୋଉ କଥା ଟା, ରନ
ଗ୍ରୁପ, ଗ୍ରୁପ କୋଚିଙ୍ଗ ସେଣ୍ଟର ହେମତି ହିଁ। ସେଥିପାଇଁ ଗ୍ରୁପ ଟିଉସନ ସତରେ ଭଲ ଲାଗୁନି।
ଟିଚର କମେଇଦେବି କହୁଛନ୍ତି, ଅନ୍ୟ କୋଚିଂ ସେଣ୍ଟର ଯାକରେ ତ ଦି ତିନିଟା କ୍ଲାସ୍ କି ପଇସା ଦଉଛନ୍ତି, ଦ୍ବି ତିନି ହଜାର ଲେଖେ। ପୁଣି ଆମେ ସିନା ହଁ ବାଧ୍ୟ ହେଇକରି କରିଦେଉ ଚାର ପାଞ୍ଚ ଟା କ୍ଲାସ ନେଇକି ଏତିକି କମ ପଇସା ନଉଛୁ, କୋଉ ଟିଚର ଟା ନବ ହେତିକି ପଇସା।
ଏବେ ଯୋଉ ଦେବେ ପୁରା ଜଣଙ୍କର କଥା ହଉଥିଲେ। ଯୋଉ ଟିଏମ୍ ଟିଉସନ୍ ରେ ଯୋଉ ମୁଁ ଯାଉଥିଲି ସେଇ ଟାଇମରେ ଏବେ ଟେନ୍ଥର ବନ୍ଦ ହେଇଛି, କିଏ ବି ଯାଉନାହାନ୍ତି, ଟେନ୍ଥର ଷ୍ଟାର୍ଟିଂ ଏବେ ତ କରା ଆଉ ଯେ, ହେଲେ ଏବେ ଚାରି ହଜାର ଲେଖା ଦଉଛନ୍ତି ସେମାନଙ୍କୁ, କେତେ ଆଉ
ଏ ଗୋଟେ ମାସରେ କାହାର ପନ୍ଦର ଦିନ୍ କ୍ଲାସ ଥିବ, ନହେଲେ କାହାର ଅଠର ପନ୍ଦର ଦିନ ଥିବ ନହେଲେ କାହାର ଦଶ ଦିନ ଥିବ। କାହାର ଏକୋଇଶ ଦିନ ଥିବ। ଏକୋଇଶ ଦିନରୁ ଅଧିକ କାହାକୁ କ୍ଲାସ ଦିଆହେଇନି, ହୁଏନି, ଏକୁଶଟା କ୍ଲାସ କରିବେ ଗୋଟେ ମାସରେ, ନହଲେ
ହୁଁ।
ହେନ୍ତା ଟିକେ ପଇସା ସାଟିସଫାଏ ହେଲେ ଠିକ।
ଆଉ କାଣ, ଆମର ଟିଉସନ ରେ ନାଇଁ ସାଇନ୍ସ ପଢା ହଉଛି ନା ନାଇଁ? ଗୋଟେ କ୍ଲାସକୁୁ ଦୁଇଶହ ଟଙ୍କା ଦଉଛନ୍ତି।
ହଁ, ର ସେଇଟା ସେମିତି ହିଁ।
ବୋଡ କୋଚିଂ ସେଣ୍ଟର ନା, ଗୋଟେ କ୍ଲାସକୁୁ ଦୁଇଶହ ଟଙ୍କା ଦଉଛନ୍ତି। ଏ ଆମକୁ ଆମେ କହୁନାହିଁ ଯେ, ଆମକୁ -ତାପରେ ସମସ୍ତେ ତମକୁ କଣ ପାର୍ସିଲ ଟିକେ କରିକି ପଇସା ତମେ କଣ ପାଇଁଦବ? ପୁଣି ଯୋଉ ମାନଙ୍କୁ ଙ୍କୁ ଅଧିକ ଦେଇଛନ୍ତି ସେମାନଙ୍କୁ କ୍ଲାସ୍ କମ୍ ଦଉଛନ୍ତି। ତାପରେ ସିକ୍ସ କ୍ଲାସର କିଛି ବି ପଢଉନାହାନ୍ତି, ସବୁ ସବଜେକ୍ଟ ମୁଁ ପଢଉଛି। ଏଇଥ କ୍ଲାସ ର ଖାଲି ମାଥ ଟିକେ ପଢେଇ ଦଉଛନ୍ତି, ବାକି ତକ ସବୁ ମୁଇଁ ପଢଉଛି। ଇଂଲିଶ, ମ୍ୟାଥ୍ ଇଂଲିଶ, ଛାଡ଼ିକି ବାକିତକ ସବୁ ମୁଁ ପଢ଼ଉଛି। ତାପରେ ନାଇନ୍ଥ କ୍ଲାସ ର ଓଡିଆ ମିଡିୟମ ର ବି ମ୍ୟାଥ୍ ଇଂଲିଶ ଛାଡ଼ିକି, ବାକି ତକ ସବୁ ମୁଁ ପଢ଼ାଉଛି। ନାଇଁ ନାଇଁ ଗ୍ୟାସ୍ ଠିକ୍ ହେଲା ପରେ
ହଁ ହଁ।
ହୁଁ ସବୁ ଠିକ୍ ଠାକ୍ ହେଇଯାଇଛି ରହିବା ପାଇଁ, ଖାଲି ଟିକେ ଗ୍ୟାସ୍ ନହେଲେ କେନ୍ଦିଆ ହେବା ପରେ ହଇରାଣ ହବନି?
ଯୋଉ ଘରେ ରହୁଛନ୍ତି, ତାଙ୍କୁ କଣ କହିକି ଆଇବେ?
ତାଙ୍କର ଯେମିତି ବିହେଭିୟର, ତୁ ଭାବ ସେମାନେ ଗୋଟେ ଶଳା ସେ, ସେ ନାନୀ ଯୋଉ ନାଇଁ
ହୁଁ
ତାଙ୍କେ କଣ କି ଫାଷ୍ଟ ମ୍ୟାରେଜ କରିଥିଲେ, ତାଙ୍କର ଯ ସେଠ ବୁଢା ଟା ତାଙ୍କ ମାରେଜ କରିଥିଲେ, ଫାଷ୍ଟରେ ତାଙ୍କଠୁ ସେ ଝିଅ ଜନ୍ମ ହେଇଛନ୍ତି, ସେ ଶିବାନୀ ଝିଅ ଯୋଉ ତାଙ୍କ ନର୍ସିଂ କରୁଥିଲେ, ଯୋଉ କହୁନଥିଲେ ବ ବ ତ ସେ ମରିଗଲା ପରେ ତାଙ୍କର ଜବ୍ ପାଇଛନ୍ତି ଏବେ ସେ ଗଭର୍ଣ୍ଣମେଣ୍ଟ କଲେଜରେ ପିଅନମାନେ ରଖୁନାଁହାନ୍ତି। ହ୍ୟାଲୋ।
ହୁଁ।
ସେ ତାଙ୍କର ଜବ ପାଇଛନ୍ତି ତାପରେ ସେକେଣ୍ଡରେ ସେ କେଣ୍ଡ ରେ ଆଉ ଜଣଙ୍କୁ ବାହା ହେଇଥିଲେ ହେଲା ମାନେ ଆଉ ଜଣଙ୍କ ସହିତ କଥାଲେ ତା ସହିତ ପଳେଇଲେ।
ହୁଁ ହୁଁ ଏ ସେ ଝିଅ କାହା ପାଖରେ ଅଛେ।
ଆରେ ସିଏ ଝିଅ ବାପୁଠୁ ବି ଵଡ ସିଏ ବାହା ହେଇକି ମାନେ ମ୍ୟାରେଜ କରିସାରିଲାଣି। ବାହାହେଇ ସାରିଲାଣି ହେଲା।
ହୁଁ ହୁଁ।
ହ ତାପରେ ସେକେଣ୍ଡେ ଯାହାକୁ ମ୍ୟାରେଜ ମାନେ ଭଲ ପାଇକି ପଳେଇଲେ।
ହୁଁ।
କଣ ଗୋଟେ ରୋଗ ଥିଲା ତାଙ୍କେ ମରିଗଲେ। ତିକି ହେଲା ପରେ ବି ଏବେ ଆର ଗୋଟେ ଲୋକ ସହିତ କଥା ହଉଛି ତାକୁ ଘର କହିକି ରଖିଚତି। ତାପରେ ଜାଣୁଛୁ ୟାର ଇଏ କଣପାଇଁ ବିଜାର ହଉଛି ସେଠି ସେ ଲୋକ ବି ବାହା ହେଇଚି ତାର ବି ପିଲା ଛୁଆ ଅଛନ୍ତି ହେଲା।
ହଁ।
ପୁଣି କଣ ହେଇଛି ସେ ମାନେ ଏ ଏ ୟାକୁ ବି ଲାଜ ଲୁଜା ନାାଇଁ ଡରଡୁରା ନାଇଁ କିଛି ନାଇଁ ଏ ଗୁଟେ ସାନ ଲୁକ ୟାର ଆଗରେ ରହିଲେ ସେଟା ଇଫେକ୍ଟ ପଡବା ନାଇଁ ତାପରେ ଏ ମିଶିକିରି ଗାଧଉଚତି ବାଥରୁମ ରେ ମିଶିକି ଖୁଆ କୁଇ ହଉଚତି ମିଶିକିରି ସୁଉଚତି। ୟାର ଆଗରେ ଲଟକା ଲୁଟକି ହଉଚତି।
ହୁଁ।
ଯେତେବେଳେ ହେଲେ କହ ବିଝାର ହବ ତାପରେ ସେ ଲୋକ ବି କାମ କିଛି କରିବନି ୟାଙ୍କୁ ନା ସବୁ କଉ କାମ ବତେଇ ଦଉଚତି ଏ ରା ଆଗରେ ଏମିତି ହେ କାମ କର ବତେଇ ଦେବେ ବିଚାରି ହବନି ମଣିଷ ଜଣେ
ନାଇଁ ପରିବେଶ ଠିକ ନ ପରିବେଶ ଠିକ ନଥିଲେ କିଛି ଠିକ ନାହି।
ହୁଁ ଯାହା ବି ହେଲେ ମେନେଜ ହଉନାହିଁ ପଇସା। ଘର ଭଡ଼ା ଆହୁରି ଦେବ ବୋଲେ ପଇସା କିଛି ରହିବ ନାହିଁ। ଏବେ ବି ପଇସା ରହୁନାହିଁ ଜାଣିଛୁ?
ଟୋଟାଲ କେତେ ହଉଛି କି? ଏଠି ଚାରି ହଜାର ପାଞ୍ଚଶହ ଆଉ ଟିଉସନ ରେ ତିନି ହଜାର
ହୁଁ ତିନିହଜାର କୋଉଠି ଦଉଚତି ହଁ ପେଟ୍ରୋଲ ପୁଣି ଦୁଇ ତିନି ଦିନକୁ ଥରେ ପଡୁଛି। ସେଟା ପାଇଁ ପଇସା ସରୁଛି ପୁଣି ଗାଡିର ଇମ ଆଇ ଭଲ ହଉଛି ତିନି ହଜାର ଟଙ୍କା। କହିଲୁ ପଇସା ହଉ ଥିବ ଭାବୁଛୁ?
ପୁଅ ପିଲା ବୋଲି କଣ କରିବେ ବୋଲିକି ହେତି ଆମେ ଝିଅ ପିଲା ହେଲେ କାନ୍ଦି ପକାନ୍ତୁ।
ଆଉ କଣ?
ହଉ ରହ ରଖୁଚି ଆଁ।
ହ
ହଁ
ହ